ହ୍ୟାଲୋ।
ହୁଁ ହଁ। କଣ କରୁଛୁ?
ହ, ଘରେ ଅଛି ଆଉ କଣ କରିବି? ଆଉ ତୁ କୋଉଠି?
ମୁଁ ବା ଘରେ।
ହଁ, ଆଉ କ ପଢାପଢି କଣ ଚାଲିଛି?
ହଁ, ପ୍ଲସ ଥ୍ରି କରିକି ବଇଚି ଆଉ। ହଁ। ପ୍ଲସ ଥ୍ରି କରିକି ବଇଚି।
ହଁ, କଣ ମାନେ? ଷ୍ଟ୍ରିମ୍ କଣ ଥିଲା? ସରୀ, ଅନର୍ସ?
ହିଷ୍ଟ୍ରି।
ଆଉ ପ୍ଲସ ଟୁ କଣ? ଆର୍ଟ୍ସ ନା ସାଇନ୍ସ ନେଲୁ ପ୍ଲସ ଟୁ ରେ?
ଆର୍ଟ୍ସ।
ହୁଁ, ଆଉ ଘରେ ସବୁ କଣ କରନ୍ତି?
ତମ ଘରେ କଣ କରୁଛନ୍ତି? ଆମ ଘରେ ଭଲ।
ଆରେ କଣ କରୁଛନ୍ତି ନା ଭଲମନ୍ଦ ପଚାରିଲି ମୁଁ?
ହଁ, ବହିଛନ୍ତି ଆଉ ବାହାରେ ଆଉ।
ହୁଁ ଆଉ। ଆଉ କମ ପି ଟି ପି ପଢାପଢି କରୁନୁ ଆଉ
ନା। ଭାଇ ଭାଇ ମନା କରୁଛି।
ଆଉ କଣ ପଡୁଚୁ? ପ୍ଲସ ଥ୍ରି ସାରିକି ଘରେ ବଇଛୁ।
ହୁଁ।
ହଁ।
ହଁ, ବା।
ହଁ। ଆଉ କଲେଜ କୋ କୋଉ କୋଉ ବର୍ଷ ସରିଲା?
ଏଇ ବର୍ଷ।
ଏଇ ବର୍ଷ କୋଉମାନଙ୍କର ପ୍ଲସ ଥ୍ରି ସିକ୍ସଥ ଏକ୍ସାମ ସରିଲା କି? ସିକ୍ସ ସେମିଷ୍ଟର ସିକ୍ସ ସେମିଷ୍ଟର ସରିଗଲାଣି।
ହୁଁ।
ଥାର୍ଡ ରେଜଲ୍ଟ?
ବାହାରିଗଲାଣି।
ସାର୍ଥିଫିକେଟ ତମକୁ ଦେଇସାରିଲଣି?
ଦିଆ ହଉଛି। ମୁଁ ଯାଇନି। ଦି ଦିନ ହେଲା ଦିଆ ହେଲାଣି।
ହଁ, ବାହାରକୁ ଗଲେ ସେ ଅଲଗା ଲୋକଙ୍କୁ ପାଟି ଶୁଣା ହବ ତ ନଇଯ ହବ।
ଆଁ।
ହଁ। ହଁ, ହଁ, କେତେ କେ? କେତେ ମାର୍କ ଅଛି ଜଣା- ଜ-ମାନେ? ସାର୍ଟିଫିକେଟ୍ ତ ପାଇନି ଜାଣିବ କେମିତି? ଦଶମରେ କେତେ ମାର୍କ ଥିଲା?
ତିନିଶହ ପନ୍ଦର।
ପ୍ଲସ ଟୁ ରେ?
ଦୁଇଶହ କେତେ ଗୋଟେ ମନେ ନାହିଁ।
କଣ ସା- ଙ୍କ ପଢାପଢି କରଥିଲୁ। କଣ କମି ଗଲା ମାର୍କେ?
ହୁଁ।
ମୁଁ ଶୁଣୁଥିଲି କଣ ରାତିକି ପୁରା ପରିଶ୍ରମ।
ରହିଲାନି ତ ମୁଁ କଣ କରିବି?
ହୁଁ, ହୁଁ, ହୁଁ, ଆଉ କମ୍ପିଟିପି ଫମ୍ପିଟିପି କରୁନୁ। ପଢ଼ାପଢ଼ି କରୁନୁ।
ପଇସା ଦଉନୁ।
କମ୍ପିଟିପି ତମର ସେଠି ଲୋକାଲ ମାର୍କେଟ ରେ କଣ ଚାରିଶହ ଟଙ୍କା ମ-ମ-ମନ୍ଥଲି। ମନ୍ଥଲି ଚାରଶହ ଟଙ୍କା ଦେଇକି ପଢ଼ି ପାରିବୁନୁ?
ତୁ ଜଦି ଦବୁ ପଢ଼ିବି ନହେଲେ ନାହିଁ।
ମୁଁ କାଇଁଦେବି ତମ ଘରଲୋକ ଦେବେନି, ମୁଁ କାଇଁ ଦେବି।
ଦଉନ ତୁ ଗୋଟେ ଏମିତି କହୁଛୁ?
ହୁଁ ଆଉ ଖିଆ ପିଆ କଣ ହେଇଥିଲା ଆଜି?
ମୁଁ ଖାଇନି ଆଜି କିଛି।
କାହିଁ ଖାଈନୁ?
ଆଇଁସ ହେଈନି।
ନା ଆଇଁଷ ଖାଇବାକୁ ମରି ଯାଉଛୁ?
ହୁଁ।
ହାଁ।
ହଁ ବା।
ଆରେ ମତେ ଟିକେ ଚିକେନ ରେସିପି ଟା କହିଲୁ କେମିତି ହୁଏ?
ତୁ ଆ ଭାରି କରିକି ଖାଇବୁ?
ନାଇଁ ନାଇଁ କଉନୁ ଚିକେନ୍ ରେସିପିଟା କ କହ?
ଚିକେନ ରେସିପି
ହଁ।
ହଁ ହେଲା। ହମ କରେଇ ଥୋଇବୁ।
ହୁଁ।
ଥଣ୍ଡା କରେଇକି ଗରମ କରିବୁ।
ହୁଁ।
ଥଣ୍ଡା ତେଲକୁ କ କ ଗରମ କରେଇରେ ପକେଇକି ଗରମ କରିବୁ ତେଲ।
କହି ଚାଲ କହି ଚାଲେ।
ତାପରେ ପିଆଜ ପିଆଜ କାଟିକି ପକେଇବୁ।
ହଁ।
ପିଆଜ ଟିକେ ଭାଜି ହେଲା ପରେ ଭଲ କି ନାଲି ନାଲି ଦେଖା ହେଲା ପରେ
ହୁଁ।
ଅଦାର ଏ ରସୁଣ ଟିକେ ପକେଇବୁ।
ହୁଁ।
ରସୁଣ ପେଷ୍ଟ ତାକୁ ଭାଜି ସାଇଲା ପରେ ଅଦା ପେଷ୍ଟ ପକେଇବୁ।
ହୁଁ।
ତାପରେ ଲଙ୍କା ଗୁଣ୍ଡା, ଜିରା ଗୁଣ୍ଡା, ଧନିଆ ଗୁଣ୍ଡା
ହୁଁ।
ତପ କେଇକି ଚିକେନ ମସଲା ତାକୁ ଗଟେ କଷିବୁ ଭଲେକି।
ହୁଁ।
ମସଲା ପୁରା ଟିକେ ଲୁଣ ତାପରେ ତାକୁ ହେଥିରେ ମାଂସ ପକେଇବୁ। ଆଳୁ ପକେଇବୁ କଷିବୁ ଲୁଣ ଟିକେ ପକେଇବୁ।
ହୁଁ।
କସି କସି କସି କଷା ଟିକେ କାଢ଼ିକି ଖାଇବୁ।
ଆଉ କଣ ନଡ଼ିଆ ବଟା ପା ଦିଆହୁଏ ରସ?
ଉୁଁ ଏ କଣ ପୋଟଳ ରସା ହେଇଗଲା?
ନ ନଡ଼ିଆ ରସ ଦୋଅନ୍ତି ଚିକେନରେ ନା ପ ପ ନାଳି ନଡ଼ିଆ ରସ।
ତୁ ଦେ। ତାପରେ ପାଣିଟା ଦେଇକି ଫୁଟେଇକି ଟିକିଏ
ତାଏଲେ ହବ।
କାଡ଼ିବୁ ଧ ଗରମ ମସଲା ଧନିଆ
ଆଉ ତମ ଚାଷବାସ କଣ ହେଇଚି?
କାକୁଡ଼ି ଲାଗିଚି ବାଇଗଣ ବାଇଗଣ।
ଆଉ କଁ?
ଆଉ କିଛି ନାହିଁ ତମର?
ହଁ ଆମର ବି କାକୁଡ଼ି ବାଇଗଣ ଗୋଧି ଛୁଇଁ। ଆଉ କଲରା ମଞ୍ଜି ତାଡ଼ ପଡ଼ୁଛି।
ଉଁ ହୁଁ।
ଆମର ତ ଟିକେ ଅଲଗା ପ୍ରକାର ଚାଷ ଜରି ପରୀ ପକେଇକି ଚାଷ କୋଡ଼ିଆକୁ କେଇ ନାହାନ୍ତି ନା। ରା ହାଇଲେବୁଲରେ ଜରି ଫରି ପଡ଼ିକି ଚାଷ ହୋଉଛି।
ଭଲ ଲାଗିବା କଥା।
ଆ ତମର ତ ଗରିବ ତମର ମାଟିରେ କରୁଥୁବ ଡାଇରେକ୍ଟ।
ତମର ବେଧେ ସିମେଣ୍ଟରେ ହୋଉଚି ନା କଣ?
କହିଲି ବା ଘାସ ଆମର ଉଠିବନି ବୋଲି ଜରି ପଡିଚି ଚାରି ହଜାର ଟଙ୍କାର।
ଓ ହୋ।
ଉଁ ହୁଁ। ଆଉ ଘରେ ତୋର ଭାଇ ପୁଅ ହେରିକା ଝିଅ ହେରିକା କଣ କରନ୍ତି?
ଅଛନ୍ତି ଆଉ।
ହଁ ହଉ ଆଉ ଗୋଟେ କଣ ରେସିପି କହ ତାହେଲେ?
ତ ମୁଁ ଆଉ କିଛି ରେସିପି ଜାଣିନେହିଁ।
ଉଁ ହୁଁ। ଆରେ ଓଡିଶାର ଗୋଟେ ଫେମସ୍ ପ୍ଲେସର ନା କହିଲୁ?
ତୁ କ?
ହା କହୁନୁ ଫେମସ୍ ପ୍ଲେସେ।
ଆ ମୁଁ କହିମିନି ତୁ କ ପୁରୀ କୋଣାର୍କ।
ଆଉ ପୁରୀ କୋଣାର୍କ ନନ୍ଦନ କାନନ ଇଏତ ସବୁ ଜାଣିଚି ନୂଆ ନୂଆ କହ।
ନୂଆ ମୁଁ କିଛି ଜାଣିନେହିଁ।
ପଛଗଡ଼ ଜାଣିଚୁ ନା ଜାଣିନୁ?
ହୁଁ।
ପତେଗଡ଼ ରାମ ମନ୍ଦିରି।
ହୁଁ।
ଆଉ। ଆଉ କ। ହାଲୋ।
ତୋ ଜେଜେ ବର୍ଷିକିଆ କେବେ?
ଓହୋ। ମାସେ ଦେଢ ମାସେ ଭଳିଆ।
ରହିଲା।
ହୁଁ।
ଡାକିଵୁଟି କ୍ଷୀରା ଖାଇବାକୁ।
କ୍ଷୀରା ଖାଇବାକୁ ଆମର ଗରିବ ଘର ଲୋକ କ୍ଷୀରା ଫିରା କାହିଁ ହବ।
ବିଲରେ ଜରି ପକେଇ ଦେଉଚ ଚାରି ହଜାରେ ଦେଇକି ଆହୁରି ପୁଣି ଗରିବ।
ଇଏ ଚାଷ ବାସ କରୁଚୁ ଆମ ପାଇଁ ଆମେ ଲୋକଙ୍କୁ ଖାଇବାକୁ ଦେଲେ ଲୋକ ଆମର କଣ କରିବେ କହିଲୁ? ଯେତେ ଭଲ କଲେ କହିବେ ନାହିଁ ଭଲ ଆଉ ଟିକେ ହେଇପାରିଥାନ୍ତା। ଆମେ ସେଇସକାସୁ ଭାତ ଟିକେ ଡାଲି ଖୀରି ଖଟା ମି ଶାଗ ମୁଗ ଟିକେ କରି ଚାଲ। ଲୋକଙ୍କୁ ଦେଇକି ଆମର ଲାଭ ନାହିଁ।
ତାହେଲେ ତମେ ଠକୁଚ ଆଉ।
ହୁଁ। ଆଉ ସାନ ଭାଇ କଣ କରୁଚି?
ସିଏ ବୁଲୁଛି।
ହୁଁ ବୁଲୁଚଚ ମାନେ କଣ ପଢାପଢି କୋଉଯାଏ କରିଚି କଣ କାମ ଦାମ କରୁଛି କଣ ବୁଲୁଚି?
କିଛି ନାହିଁ ବୁଲୁଚି ଖାଲି।
ଖାଲି ବୁଲୁଚି।
ହୁଁ।
ଆଉ ବଡ଼ଭାଇ?
ସିଏ ହେଲା ଘରେ ଗୋଟେ ଦେଖଉଛି ମୁଁ ଗଜପତି।
କଣ ଗଜପତିବା?
ସିଏ କହୁଛି ମୁଁ ମୁଣ୍ଡି।
ଆରେ ପଢାପଢି କଣ କରିଛି କଣ କରୁଛି ନା ଏବେ ଏ?
କମ୍ପିଟିଟିଭ ଯାଉଛି କ୍ଲାସ କରିବାକୁ ଯାଉଛି କଣ ଗୋଟେ?
କଣ ପ୍ଲସ ଟୁ ପରେ ନା କଣ ପ୍ଲସ ଥ୍ରୀ ସରିଛି?
ପ୍ଲସ ଥ୍ରଇ ସରିଗଲାଣି ତାର ଦି ବର୍ଷ ହେଲା।
ଦି ବର୍ଷ ମୋରି ବ୍ୟାଚର ବୋଧେ ପରା। ତୋଠୁ ଗୋଟେ ବର୍ଷ ବଡ଼ ବୋଧେ ପରା ତୋର ତ ଏଇ ବର୍ଷ ସରିଲା ତାର ଆର ବର୍ଷ ସରିଥିବ ତାହେଲେ ଦି ବର୍ଷ କେମିତି କହୁଚୁ?
ଓହୋ ତୁ ସବୁ ଜାଣିକି ଜାଣିକି ସେମିତି ହଉଛୁ।
ହୁଁ ଆଉ ବର୍ଷେ ହେଲେ ଜଣ
ଆମ ଝିଅ ହାତରେ କଥା ହବୁ ଆମ ଝିଅ ହାତରେ
ନାଇଁ ନାଇଁ। ସିଏ କଣ କହିବ ଛୋଟ ପିଲାଟା।
ସିଏ ଭଲ କଥା ଜାଣିଛି।
ସିଏ କଣ ଜାଣିଛି ଖାଲି ବାଉ ବାଉ ହବ?
ଉଁ ହୁଁ।
ହୁଁ ହୁଁ।
ମୁଁ ଟିକେ ଯାଏ ଆମ ଛାତ ଉପରକୁ?
ବର୍ଷା ଆଇଲି ନା କଣ ତମ ଆଡ଼େ?
ହଉ ଉଠେଇଥିଲା ଦି ପହରେ।
ଏଇ ଛାତ ଉପରକୁ ଯିବା କଥା କହିଲୁ ତ ମୁଁ କହିଲି ବର୍ଷା ହେଇଥିବ ଯାଇଥିବୁ ଛାତ ଉପରକୁ?
ନାଇଁ ସାର୍ଟ ପ୍ୟାଣ୍ଟ୍ ଗୁରା ଶୁଖୁଥିଲା ତ ତୋଳିବି।
ହଉ ହଉ। ହଉ ଆଉ ଆଉ କଣ? ଆଉ ଉଁ। ଆଉ କଣ ବିପଳି ଫିପଳି କଣ କରୁଚୁ ପରା?
କଣ?
ବିପେଡ୍ ହିପେଡ୍ କଣ କରୁଛୁ?
ବାହାରିନି ବାହାରିଲେ ପକେଇବି।
କୋଉ ଇୟର୍ରେ ପୁଣି କରିଛି କୋଉ ମନ୍ଥ ରେ ବାହାରିବ?
ଆର ମାସ।
ଓଡିଶାରେ କେତେଟା ସିଟ୍ ସେଥିରେ?
ଆଁ
ଓଡ଼ିଶାରେ କେତେଟା ସିଟ୍?
ଓଡ଼ିଶାରେ ସମ୍ବଲପୁରରେ ହେଲା ମାତ୍ର ପଚାଶଟା ସେଠି କେବଳ ଝିଅ ପୁଅ ପିଲା।
ହୁଁ। ତାପରେ
ଆମ ଭୁବନେଶ୍ଵରରେ ହେଲା ମାତ୍ର ଶହେଟା ପୁଅ ପିଲା ପଚାଶ ଝିଅ ପିଲା ପଚାଶ।
ମାନେ ଶହେଟା କମେଡି ବି ଡି ପାଇପାରିବେ?
ହୁଁ।
ଆଉ ତୁ ଯୋଉ କହୁଛୁ ବି ଡି ପାଇଯିବୁ ବୋଲି
ବି ଡି
ତୁ ଯୋଉ କହୁଛୁ ବି ଡି ପାଇଯିବୁ ବୋଲି କେନ୍ତି ପାଇଯିବୁ ଆରେ ମିଛେରେ କେନ୍ତି ପାଇଯିବୁ? ହଁ କେନ୍ତି ପାଇ ଯିବୁ?
ସେମିତି ରନିଙ୍ଗ୍ ମାରିବ ଟାଇମ୍ ଦେଇଥିବ ଏତିକି ସେକେଣ୍ଡ ଭିତରେ ଏତିକି ରନିଙ୍ଗ୍ ମାରିବ।
ହଁ
ଏତିକି ବ
ଆଉ ତୋ ତୋ ଭଳିଆ ତ ଓ ଓଡିଶାରେ କଣ ତୋ ଭଳିଆ ନାହାନ୍ତି ପଚାଶ ଟା ପିଲା? ପାଁଶହ ବାହାରିବେ ପାଞ୍ଚ ହଜାର ବାହାରିବେ ପଚାଶ ହଜାର ବାହାରିବେ। ତତେ କାଇଁ ସିଲେକ୍ଟ କରିବେ ହ୍ୱଟ୍ ଇଜ୍ ଦ ସିଜନ୍?
ଆଁ ଏ ସିି କାଷ୍ଟେ।
ଏ ସି କାଷ୍ଟରେ ତ ଯେଦି ଓଡିଶାରେ ପଚାଶ ହଜାର କ୍ୱାଲିଫାଇ କଲେ ସେଥିରୁ ତ ପନ୍ଦର ହଜାର ଏ ସି କାଷ୍ଟ୍ ଥିବେ ପଚ ପନ୍ଦର ହଜାର ଭିତରୁ ତତେ କାଇଁ ସିଲେକ୍ଟ୍ କରିବେ?
ସବୁ ଦିନ କଁ ପନ୍ଦର ହଜାର ନେଖା ପକଉଥିବେ ଦି ପଟେ ପକଉଛନ୍ତି ପାଁ ପାଁଶହ ଝିଅ ଦୁଇଶହ ତିନିଶହ ଝିଅ।
ହ
ତୋର ଏତେ ପୁଅ ପିଲା ଆସିକି ଗପନ୍ତି।
ସେମିତି କେମିତି ଗଲୁ ସ ଅଲ୍ ଓଡିଶାରେ ପାଁଶହ ଯିଏ ପକେଇବେ ୱିକେଟ୍ କୋଉ ଖୁସିରେ ପକେଇବେ?
ଯାହା ଇଚ୍ଛା ଯିଏ ଯାହା କରିବ।
ତୁ କେନ୍ତି ଜାଇଁଲୁ କେତେ ଆପ୍ଲିକାଣ୍ଟ ହୁଅନ୍ତି କେନ୍ତି ଜାଇଁଲୁ ଉଁ ପ୍ରତିବର୍ଷ କେତେ ଆପ୍ଲିକାଣ୍ଟ ହୁଅନ୍ତି କେନ୍ତି ଜାଣୁଛୁ କେନ୍ତି ଜାଣୁଛୁ?
ଜା